କଁଅହବ? ।
ବସ୍ଚି।
ଆଉ ଏ ମୋର କାଲି ତ ଆସିଲାନି ଆଉ ପ୍ରଥମ ପର୍ଯ୍ୟାୟରେ ଆସିଲାନି ଆଉ କଣ କରିବା ଦେଖିବା ଆଉ ।
କ କରୁଥିଲୁ?
ଶୋଇଛି ଆଉ। ଆଉ। । ଖାଇଲାଣି। ଆଉ ସବୁ ଭଲ ନା?
ଭଲ ଆଉ।
ଆଉ? କ କହୁଛୁ?
କଁଅ ଖାଇଥିଲୁ କଁଅ ଖାଇଥିଲୁ?
ସେ ଚୁଡା ଛତୁଆ ଖାଇଦ ଛତୁଆ ଛତୁଆ ଅଙ୍ଗନାବାଡ଼ି ଛତୁଆ। ହ୍ୟାଲୋ। ଅଙ୍ଗନବାଡ଼ି ଛତୁଆ।
ଓ ହୋ।
କହୁନ କ?
ଆଉ?
ମୁଁ କଣ କହୁନ?
ଆଉକଣ କଇବା? ହଉ ଖବର ସବୁ ଭଲ ନା?
ହଁ ସବୁ ଭଲ। ଆଁ ଗାଡି ଆସିବ ଏକ ତାରିଖବୋଧେ ଆସିବ କହିଲା। କହିଲାଇକ। ହଁ ଏକ ତାରଖ ଆସିିବବୋଧେ ଜୁଲଇ ନଅ ଦିନ ବ ରହିଲ ହେଲା। ଆଉ।
ଗାଡି ଆସିଲେ ବୁଲିବାକୁ ଯିବା।
ହୁଁ ପଇସା ଦେବୁ ତୁ।
ପଇସା ମୁଁ କାଇଁ ଦେ।
ତା ତ କ ନା ପଚାଶ ଟଙ୍କା ପଠା ବୋଲି ହେଲା ପଠେଇଲୁନୁ। ମନା କରଛୁ ହଁ ହଁ। ତ ନାଇଁ ନହିଁ ତ। କାଇ ସେ ମିଚାର କାଇ ତ ମିଛ କଥା ଗୁରା କହୁଛୁକାଇଁ।
ମୁଁ ଘର ଭିକାରି ମତେ ମାଗୁଛି ପଇସା।
ହଁ ପଚାଷ ଟଙ୍କାଦେ ବୋଲି।
ହୁଁ।
ଏବେ ପଚାଷ ପଠା।
ହୁଁ ବେ ପଠେଇବୁ।
ହାଲୋ ପଠା ପଚାଶେ।
କା ନାଇଁ ନାଇଁ ନାଇଁ।
ହ୍ୟାଲୋ ଆଁ ଆ। କଥା ଅଛି ଠିକ ଅଛି ପଠା। ହୁଁ।
ହୁଁ।
କୋଉଠି ଅଛୁ ବେ ଆଉ ତୋ ମା କିଛି ହବନି ତୋ ନାମ ନଉଥା ଗଲା ବତକ କେ କାଁ ହଉଛନ୍ତି ସେଇଠି ଯା ବତକ କତିରେ ବସିଯା। ଆଡେ କୁଆଡେ ଆଇଛୁ। ହ୍ୟାଲୋ। ହା ହ୍ୟାଲୋ ହଁ ଯା ସେ ବତକ କତିରେ ବସିଜା।
ଆରେ ବତକ ପରା ଆମ ଘର କତିକି ପଳେଇ ଆସିଛନ୍ତି ତାକୁ ଗୋଡେଇବି ନା ଗୋଡେଇବିନି।
ଗୋଳେଇବୁ। ଫାଷ୍ଟ କଣ ହେଲା କାଟିଦେଲୁ ଆଉ ତୁ କୁଆଡେ ଆଇ ତୁ ପଠା ପଇସା ପଠା ପଚାଶ ଟଙ୍କା।
ପଇସା ପଠେଇବି ପଇସା ସିନା ଥି ଥିଲେ ଦେମି କେମିତି ଦେମି।
ପଠା ପଠା
ପଠା ପଠା କଉଥା।
ଅଛି ଅଛି ତୋ ପାଖରେ ଅଛି ମୁଁ ଠିକ୍ ଜାଣି ଆଁ।
ଆସୁନ ମୋ ବାଲାନ୍ସ ଟା ଚେକ୍ କରିବି। ଅଇ
ଶୁଭୁନି
ଆସୁନୁ ବାଲାନ୍ସ ଟା ଚେକ୍ କରିଦେବି। ମୋର ବି ଡବଲ ଆକାଉଣ୍ଟ ନାହିଁ ସିଙ୍ଗଲ ଆକାଉଣ୍ଟ ଅଛି।
ଆ ତୋ ବାଗିଆ ଆମେ ଡବଲ ଆକାଉଣ୍ଟ ଚଲଉନୁ।
ଦିଟା ଚଲଉନ ହାଁ ଦିଟା ଆକାଉଣ୍ଟ ଚଲଉନ ତୁ, ତୁ ବା ଦିଟା ଆକାଣ୍ଟ ଚ ଚଲଉଛୁ। ହାଁ।
ଛଅ ଟା ଆକାଉଣ୍ଟ ଚଲ
ଆଉ କଣ ସିଏବା ଗୋଟେ ଆଧାର
ହୁଁ।
ଆଜ୍ଞା ବୁଲିିବାକୁ ଯିବା।
କୁଆଡ଼େ? ପାକିସ୍ତାନ। ମୁଣ୍ଡ ଟେନସନ ବୁଲଆକୁ ଯିବା। ଆ ଜ ମନା ତତେ ବୁଲିବାକୁ ଯାଉଛୁ ଆ।
ହୁଁ।
ମୋ ମୁଣ୍ଡ ଟେନସନ ଅଛି କୁଆଡେ ଯିବ ବୋଲି
ମୁଣ୍ତ କଣ ତେମସେଟନ
ହ ଭଲ ଲାଗନା। ଗ ଆଜିି ଆଜିି ନାହିଁ। ପଠା।
ପଇସା ସିନା ଥିଲେ ଦେବି କେମିତି ଖାଲି ପଠା କେମିତି ଜନମ କରିବି।
ତିଆରି କରେ ନହେଲେ।
ହଁ ଚୋରି କରିବି କୋଉଠି?
ଯୋଉଠି କରିକି ଆଣି ଦି ଏ ମୋତେ?
ହୁଁ।
ପ୍ଲିଜ୍। ଦୟା କରି ପଇସା ଦିଅ। କେତେ ଅଛି କହୁନୁ ତୋ ପାଖରେ ସତରେ।
ପଇସା ଯାଇଁକି ମନ୍ଦିର ଆଗରେ ଥାଳ ଧରିକି ବସ।
ଦଣ୍ଡ ଆଣି ଆଁ ହଁ ଦେ ପଠା କଠା। ଅଗଷ୍ଟ।
ପଇସା ଆଇକି କହିଲି ମନ୍ଦିର ଆଗରେ ଥାଳ ଧରିକି ବସେ।
ପାଞ୍ଚରେ ଶୁନ ପଚାଶ ଟଙ୍କା ଦିଅ।
ପାଞ୍ଚରେ ଶୁନ ପଚାଶ ଟଙ୍କା ନାଇଁ।
ଓକେ ରାମ ଗୋଟେ ଭଲ ପିଲା।
ରାମ ଇଜ୍ଏ ଗୁଡ୍ ବଏ।
ଏଇ ସେଇଟା ମୁଁ ଜାଣିଛି।
ଚୋବେଇ ହଉଛି ଖାଲି ଚୋବେଇ ହଉଛି ଓ ଅତି ସୁନ୍ଦର ଚମତ୍କାର। ସୁନ୍ଦର ଅତି ସୁନ୍ଦର।
ଅଛୁ କୋଉଠି?
ଘରେ ଅଛି।
ଘରେ କଣ କରୁଛୁ?
ଶୋଇଛି।
ଓହୋ।
ହାତ ଟେକିକି ଶୋଇଛି।
ଗୋଡ ଟେକି କି ଶୋଇପଡ।
ହେଇଥିବ ସେଇଟି ଥିବ ଯଦି ନେଇ ନାଇଁ ଏଠି ହାଲୋ
ହଁ।
କହୁନୁ ହେଲେ ହଁ
କଣ କହିବି?
କନା
ହିଁ ହିଁ।
ହାଲୋ। କିଛି କହନା ନହେଲେ। ତୁ ଖାଲି ହଁ ମାର ଆରେ ହଁ ଖାଲି ହାଲୋ ହଁ ଆଉ କିଛି କହିବନି
ଏଇଆ ଏଇଆ ତାହେଲେ ଆଁ ଓ ହୋ
ଆଉ।
ଆଉ କା ସାଙ୍ଗରେ କଥା ହେଇଛୁ?
କା ସାଙ୍ଗରେ ହେଇନି।
ହୁଁ। ଭଲ।
ହଜାର ଥର ବାବୁନି ବାବୁନି